ଆପଣଙ୍କୁ ଶୁଭୁଛି ଆଚ୍ଛା ଆପଣ କଣ କରୁଛନ୍ତି?
ଥିଲି ଆଉ ତମେ
ମୁଁ ଦୋକାନୀ ଆଉ କଣ କରିବି? ନିତିଦିନିଆ କାମୁ ମୋର ଏଇଟା ଆଚ୍ଛା ଖାଇସାଇଲେଣିି? ଆଚ୍ଛା ଆପଣ ଆଜ୍ଞା ଫାଙ୍କା ହେଇ ହଁ ମୁଁ ଖାଇଛି ଦହିବରା ଆଳୁ ଦମମ୍ ଖାାଇଛି
ହଁ
ମୁଁ କହିଲି ଆପଣ ଟିକେ ଫାଙ୍କା ହେବେ
ହଁ ହଁ
ଆଚ୍ଛା ଆଜି ଆମେ ନାରୀ ଶିକ୍ଷା ଉପରେ ଆଲୋଚନା କରିବା
ହଁ
ଆଚ୍ଛା ଦେଖନ୍ତୁ ମୁଁ କହିଆ କଥା ମଣିଷ ଏକ ସାମାଜିକ ପ୍ରାଣୀ। ଠିକ ଅଛି ଏଇଟା ଆମେ ଜାଣିଛେ ଯେହେତୁ ସେ ସମାଜରେ ହୁଏ ଠିକ୍ ଅଛି। ସମାଜରେ ରହେ ତ ଦେଖନ୍ତୁ। ଜଗତରେ ଯେତେ ଜୀବ ଅଛନ୍ତି ମଣିଷକୁ ସର୍ବଶ୍ରେଷ୍ଠ କୁହାଯାଏ। ଠିକ୍ ଅଛି। ସିଏ ଆପଣ ବିରାଟ କାୟ ହାତୀ ଠାରୁ ଆରମ୍ଭ କରି ବଡ ବଡ ଡଲଫିନ୍ ପର୍ଯ୍ୟନ୍ତ ମଣିଷ କଣ କରେ ନା ନିଜ ବୁଦ୍ଧି ବଳ ଖ ତାକୁ କଣ କରୁଛି ସର୍କସ ରେ ଆଣିକି ନାଚ ଦେଖେଇ ପାରୁଛି। ବୁଝିପାରୁୁଛି। କାହିଁକି ଆଜ୍ଞା ତ ମୁଁ କହିବା କଥା ଦେଖ ମଣିଷର କଣ ବୁଝିବାର ଶକ୍ତି ତା ମାନବିକତା ଅଛି ବୋଲି ମଣିଷ ସର୍ବଶ୍ରେଷ୍ଠ ହେଇପାରିବି। ବଳ ନଥାଇ ମଧ୍ୟ। ବୁଝିପାରୁଛ। ଛନ୍ତି ନା ତ ମୁଁ କହିବା କ ମଣିଷ ଏତେ ବଳବାନ ଏତେ ବୁଦ୍ଧି କଟେଇ ପାରୁଛି ସେ ଛୋଟ ଛୋଟ ଭୁଲ ବି କରୁଛି। ଯୋଉଥିପାଇଁ ସେ ନିଜ କଣ ଧ୍ୟାନ ଦଉନି। ବୁଝିପାରୁଛନ୍ତି ନା ସେ ଆଜି ଭବ୍ ହୁଁ। ସିଏ ଭାବୁଛି ଯୋଉ ଛୋଟ ଛୋଟ ଭୁଲ୍ କରୁଛି। କାଲି ସକାଳେ ସେଇ ଛୋଟ ଛୋଟ ଭୁଲ୍ ଏକାଠି ହେଇ ଗୋଟେ ବଡ ସମସ୍ୟା ଦେଇ ଗ ତି କରିବ। ହେଲା ତ ମୁଁ କହିବା କଥା ଦେଖନ୍ତୁ ଯେମତି ଗୋଟେ ସମାଜରେ ମଣିଷ ରହୁଛି। ମ ତ ଗୋଟେ ପୁରୁଷ ଗୋଟେ ନାରୀ ଠିକ୍ ଅଛି ତ ଅଙ୍ଗାଙ୍ଗୀ ଭାବେ ଜଡି ତ ଜଣକୁ ଛାଡି ଆଉ ଜଣଙ୍କୁ ନେଇ ସମାଜର ପରିକଳ୍ପନା ଆମେ କରିପାରି
ନାହିଁ ହଁ।
କିନ୍ତୁ ତ ଦେଖିବେ ଏ ଲୋକ ସମସ୍ତେ ଜାଣିଛନ୍ତି ଯେ ପୁରୁଷ ନାରୀକୁ ନେଇକି ହିଁ ସମାଜ ଗଠିତ।
ହଁ।
ଆଜିକା ସମୟରେ ମତେ କୁହନ୍ତୁ କେତେ ଜଣ ଗୋଟେ ଝିଅ ଯଦି ଜନ୍ମ ହଉଛି କେତେ ଜଣ ଭଲ ପାଉଛନ୍ତି ତାଙ୍କୁ।
ବହୁତ କମ୍ ଲୋକ ବହୁତ କମ୍ ଲୋକ ଭଲ ପାଉଛନ୍ତି। ସମ ସ୍ତେ ଚାହୁଁଛନ୍ତି ତାଙ୍କର ଆଗେ ପୁଅ ହିଁ ଦରକାର। ପୁଅ ହେଲେ ଯେତେ ଖୁସି ହଉଛନ୍ତି ଝୁଅ ହେଲେ କଣ ଖୁସି ହଉଛନ୍ତି କି?
ଆଜ୍ଞା ଆପଣ ଠିକ କଥା କହିଛନ୍ତି। କିନ୍ତୁ ଦେଖନ୍ତୁ ହଁ ଯୋଉ କହିଲେ ପୁଅକୁ ସମ ସ୍ତେ ଚାହୁଁଛନ୍ତି ଝିଅକୁ ଚାହୁଁନାହାନ୍ତି ଯଦି ଚାହୁଁନାହାନ୍ତି ଜନ୍ମ କରିବାକୁ କଷ୍ଟ ଲାଗୁଛି। ତ କିନ୍ତୁ ତା ସେ ଝି ଝିଅ ଜନ୍ମ କରିବେନି କିନ୍ତୁ ତାଙ୍କର ବହୁତ ଦରକାର ଯଦି ଝିଅ ଜନ୍ମ ନହବ ବୋହୁ ଆସିବ କୋଉଠୁ?
ଚାହିଁବେ ପୁଅ ହଉ ତାହେଲେ ପୁଅ ମାନେ ବୋହୁ ମିଳିବ କୋଉଠୁ?
ଆଜ୍ଞା ତ ଦେଖୁଥିବେ ଆସ୍ତେ ଆସ୍ତେ ଓଡିଶାରେ ଝିଅ ମାନଙ୍କର ସଂଖ୍ୟା କମି ଗଲାଣି। ପ୍ରତି ହଜାରଟା ପୁଅରେ ଆଠଶହ ଝିଅ ଦୁଇଶହ ଝିଅ ସଟେଜ ହଉଛନ୍ତି ବୁଝି ପାରୁଛନା ଏଟା କେବଳ ଆମ ଭୁଲ ଲୋ ଲୋକମାନଙ୍କର ମାନସିକତା ମାନେ ଭାବନା କୁ ଚେଞ୍ଜ କଲେ ହିଁ ଆମେ ଆଗକୁ ବଢି ପାରିବା ନହେଲେ ଦିନ ଆସିବ ଯେମିତି ଏବେ ପୃଥିବୀ ପୃଷ୍ଠ ପୃଷ୍ଠରେ ଡାଇନେସୋର ଭଳି ଜୀବଜଗ ନାହିଁ ତ ବେଳ ହଁ ବେଳ ପଇଲେ ସେମିତି ଆସିବ ଯୋଉ ମଣିଷ। ତ କଣ ପୁରୁଷ ଥିବେ କିନ୍ତୁ ନାରୀ ନଥିବ ଥିବେ ଯଉ ଦ୍ଵାରା ଆଗକୁ ଆମ ପିଢ଼ି ବଢି ପାରିବ ନାହିଁ ତାପରେ ଆଉ ଗୋଟେ କଥା ଦେଖ ଦେଖନ୍ତୁ ଆପଣଙ୍କ ଘରେ ଯଦି କେହି ବୃଦ୍ଧ ଲୋକ ଥାଆନ୍ତି ବା ବୟସ୍କ ଲୋକ ଥାଆନ୍ତି ଆପଣଙ୍କ ଘରେ ସପୋଜ ଜଣେ କେହି ଝିଅ ଜନ୍ମ ହେଲା ଫାଷ୍ଟ ତାଙ୍କ ରିଆକ୍ସନ ଟା ଦେଖେଇବେ ଆଜ୍ଞା। ତ ମାନେ ବୁଝନ୍ତୁ ତାଙ୍କ ରିଆକ୍ସନ ଟା ଫାଷ୍ଟ କଣ ଆସିବ ଆପଣଙ୍କ ଘର ପାଖରେ ତ ବହୁତ କିଛି କେମିତି ହଉଥିବ ନା
କହୁଦ କି ଝିଅ ଟା ହେଲା ସିଏ କଣ କରିବ ଛା ତାକୁ ପଇସା ଏଇ କରି ତାକୁ ଖର୍ଚ୍ଚ କରି ତାକୁ ବଡ କରିବୁ ପୁଣି ସେ ଆଉ ଜଣଙ୍କ ଘରକୁ ପଳେଇବ ପୁଣି ପତେଲେ ପଇସା ଖର୍ଚ୍ଚ ହବ
ହଁ ତ ଦେଖନ୍ତୁ ତା ସହିତ ଆଉ କିଛିଟା ଥାଆନ୍ତି ଯେ ଗୋଟେ ଲୋକ ଚାହିଁଲେ ଏତେ ବଡ କହିପାରିବନି ତାକୁ ଆଉ ଯୋଉ ଦି ତିନି ଜଣ ଲୋକ ଥାନ୍ତି ସେ ସେଇ ବୟସର ଯାହା ପାଖରେ ସେ ବସା ଉଠା କରନ୍ତି। ସେମାନେ ତାକୁ କୁହନ୍ତି। ଆରେ ତ ନାତୁଣୀ ଟା ହେଇଛି ଅ ହଁ ମୁଁ ବୋଝ ଉପରେ ତା ଛଡା ଆଉ ତାକୁ ଏଇକ ଖୁଆଇବୁ ପିଆଇବୁ ବଢେଇବୁ ପୁଣି କଣ ବାହାଘର ପାଇଁ ପୁଣି ପଇସା ପତ୍ର ଖର୍ଚ୍ଚ କାଇହିଁ ତାକୁ ପଢେଇବୁ ମଁ ଆଉ କିଛି ପଢେଇବା ଦରକାର ନା ନହିଁ ସେ ଯେତିକି ପଢୁଛି ପଢ଼ୁ ଯେ ଆଉ ସେ ତ କୋଉ ଯଦି ବି ଚାକିରି କରୁଛି ତତେ କୋଉ ପଶିବୁ ସିଏ ତା ସା- ତୋର ଲୋକଙ୍କୁ ପୋଶିବ ନା ଆଉ ଆଉ କାହିଁ ପିବ ସେଇ ପଇସା ରଖିଥ ତ ବାହାଘରରେ ଲଗେଇବ। ବୁଝିପାରୁଛନ୍ତି ନା ଏଇ ନ୍ ତା ଦଵାରା ତ ସରକାର ଆସ୍ତେ ଆସ୍ତେ ଏଇ ଇଏକୁ ନେଇକି କଣ କଲେ ନା ଦେଖିବେ ଏବେ ବହୁତ ପ୍ରକାର ସରକାର ନାରୀ ମାନଙ୍କ ପାଇଁ ଏତେ ସୁବିଧା କଲେଣି ତ ଆପଣ କଳ୍ପନା ବାହାରେ ବୁଝିପାରୁଚ ନା ଦେଖନ୍ତୁ ଯଦି ଗୋ ଗୋଟେ ଅ ଝିଅ କି ପୁଅ ଆମେ ଜାଣିନେ ଗର୍ଭସ୍ଥ ଅଛି ମା ପେଟ ରେ ଅଛି। ସେତେବେଳେ ସେ କଣ କରୁଛନ୍ତି। ସେ ମା ପେଟରେ ଥିବା ଅବସ୍ଥାରେ ତାର ଯେମିତି ମାନେ କଣ ପୌଷ୍ଟିକ ଖାଦ୍ୟରେ କୌଣସି ମାନେ ଅସୁବିଧା ନ ହଉ ସେଥିପାଇଁ ହଁ। ସରକାର କଣ କରୁଛନ୍ତି ନା ଅଙ୍ଗନବାଡି ମାଧ୍ୟମରେ ତାଙ୍କ ପୌଷ୍ଟିକ ଖାଦ୍ୟ ଯେମିତି ଛ ତୁଆ ହେଲା ବାଦାମ ଲଡୁ ହେଲା ଥଣ୍ଡା ହେଲା। ଏଗୁଡାକ ସବୁ ଯୋଗାଇ ଦଉଛି। ଯେମିତି ଗୋଟେ ମା ଗୋଟେ ସୁସ୍ଥ ଶିଶୁ ଶୁ ଜ ମାନେ କଣ? ଜନ୍ମ ଦଉ କାହିଁକି ନା ଆଜିର ଶିଶୁ ଆ ଆସନ୍ତାକାଲିର ନାଗରିକ। କାଲି ସକାଳେ ଆମେ ମରି ଯିବା। ଶିଶୁ କିନ୍ତୁ କଣ କରିବ ଆମ ଦେଶକୁ ଚଳେଇବ। ବୁଝି ପାରୁଛନ୍ତି ନା ହଁ ତ ଯ ତେବେ ଗୋଟେ ଗରିବ ଲୋକ ପକ୍ଷରେ କେବେ ବି ସମ୍ଭବ ନୁହଁ ଯେ ସବୁ ପ୍ରକାରର ମାନେ ଭଲ ଭଲ ଖାଇବା ଆଜ୍ଞା ଯୋଗାଇଦବା। ସେ କଣ କରେ ନା ଯାହା ଯେତିକି ତା ସରକାର ଯୋଗେଇ ଦେଲେ। ଠିକ ଅଛି ପେଟ ଯେତେବେଳେ ତାପରେ ଯେତେବେଳେ ଡେଲିଭରି ସମୟ ହଉଛି ପ୍ରସ୍ତାବ କାଳୀନ ଇଏ ସେଥିପାଇଁ କଣ କରୁଛନ୍ତି ନା ସରକାର କିଛି ସହାୟତା ପ୍ରଦାନ କରୁଛନ୍ତି। ଯାହା ଦ୍ଵାରା କଣ ହବ ପିଲାଟି ସୁସ୍ଥ ତ ଗୁରେ ଜଗତକୁ ଆସିପାରିବ ଜନ୍ମ ହେଇପାରିବ ଜନ୍ମ ହବାର କେ କେତେ ବର୍ଷ ପର୍ଯ୍ୟନ୍ତ ଜ କଣ କରୁ ଛନ୍ତି ନା ତାର ଖାଇବା ପାଇଁ ହଁ। ହଁ ତ ଖାଇବା ପାଇଁ କଣ ଆଜ୍ଞା ତ ଖାଇବା ପାଇଁ ତାକୁ ଖାଇବା ଯୋଗଉଛନ୍ତି। ଯେତେବେଳେ ସେ ଛଅ ବର୍ଷ ବର୍ଷ ର ହେଇଯାଉଛି ଛଅରୁ ଚଉଦ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ ଯେ କଣ ଗୋଟେ ବ ଭଲ ବେସରକାରୀ ସ୍କୁଲରେ ପାଠ ପଢ଼ାଇବା ପାଇଁ।
ହଁ।
ଲୋକଙ୍କ ପାଇଁ ଯୋଉମାନେ ଦିନ ମଜୁରିଆ କରୁଛନ୍ତି। ସେ ତ ପାଞ୍ଚଶହ ଟଙ୍କା ପାଇବେ। ପାଞ୍ଚ ହଜାର ଦେଇକି ମାନେ ମୋ ମାସକୁ କରିବେ ତ ବାଜ ଗମେଟ
ଗଭଣ୍ଟ ସ୍କୁଲ ହଁ। ହଁ।
ଏଇଠି ଗୋଟେ କଥା ଆପଣଙ୍କୁ ପଚାରିବି। ଯଦି ଅ ଗୋଟେ ଦିଟାକ ସ୍କୁଲ- ସମାନ ଯଦି ସରକାରୀ ବେସରକାରୀ ସ୍କୁଲ ସମାନ। ତାହେଲେ ଗୋଟେ ବାପା ମା। ସେ ସ୍ଵଳ୍ପ ରୋଜଗାର ସତ୍ୱ ବି କାହିଁକି ଚାହେଁ ଯେ ନାଇଁ ମୋ ପୁଅକୁ ମୁଁ ବେସରକାରୀ ସ୍କୁଲ ରେ ପାଠ ପଢେଇବି।
ବାପା ମା ଯାଆନ୍ତି କି ମାନେ ସମସ୍ତେ ଭାବନ୍ତି ଗଭର୍ଣମେଣ୍ଟ ସ୍କୁଲରେ ମାନେ ଭଲ ପାଠ ପଢା ହୁଏନି। ପ୍ରାଇଭେଟ ସ୍କୁଲ ରେ ପିଲାମାନଙ୍କୁ ଭଲ ପାଠ ପଢା ଯାଏ ସମସ୍ତେ ଭାବନ୍ତି ଆଉ ମାନେ ଚାହାନ୍ତି କି ମୋ ଛୁଆ ଟା ଭଲ ପାଠ ପଢୁ। ପ୍ରାଇଭେଟ୍ ସ୍କୁଲ ରେ ତାକୁ ପଠେଇଲେ। ତ ମାନେଟିଚ ମେ ଧ୍ୟାନ ଦେବେ ତାକୁ ପାଠ ପଢେଇବେ। ଗଭର୍ଣ୍ମେଣ୍ଟ ସ୍କୁଲ ରେ କଣ ସମସ୍ତେ ଧାନ ଦିନ୍ତୁ। କିି
ଆଜ୍ଞା ଶୁଣନ୍ତୁ ତାପରେ ସେ କଣ ନା ଏବେକା ଗେଣ୍ଟ ସ୍କୁଲ ର ଚିନ୍ତାଧାରା ବାପା ମାଙ୍କର କଣ ସ୍କୁଲ ଯାଉଛି। ପଢିଲା କେିେ ନ ପଢିଲାି ତ ସେମାନେ ଧ୍ୟାନ ହଉନାହାନ୍ତି ବୁଝିପାରୁଛ ନା ଯାହା ଦ୍ଵାରା ପିଲାଟି କଣ କରୁଛି। ନା ଯେତେବେଳେ ଯାଉଛି ଯେତେବେଳେ କଣ କରୁଛି ନା ଅ କଣ କରୁଛି ନା ଯେତେବେଳେ ଯାଉଛି ଧର ସ୍କୁଲ କୁ ଯାଉଛି। ସେ କୌଣସି ପାଠ ପଢେଇବା ପରିସ୍ଥିତିରେ ଯାଉନି ସେ କେବଳ ଖେଳିବା। ହେ ଯାଉଛି ଯଦି ଆପଣ ଗୋଟେ ର ପିଲାକୁ ପଚାରିବେ ଯେ ବା କେତୋ ଅର ସେ ଆଜି ପର୍ଯ୍ୟନ୍ତ କହିପାରିବନି କାହିଁକି ନା ସେ ପାଠ ପଢିବା ଚିନ୍ତାଧାରରେ ହିଁ ଯାଉନି। ବୁଝିପାରୁଛନ୍ତି ନା। ଯଦି ବି ଗୋଟେ ଝିଅ ଭଲ ପାଠ ପଢୁଛି କାଲି ସକାଳେ ଯଦି ତାର ମାନେ ଉଚ୍ଚ ଶିକ୍ଷା ପାଇଁ ତାକୁ କୌଣସି ପ୍ରକାର ପଇସା ଅସୁବିଧା ହେଲା ଘର ଲୋକ କଣ କହିବେ। ନାଇଁ ମୋ ପୁଅ ପାଠ ପଢିବ ତୁ ପାଠ
ପୁଅ ପାଠ ପଢୁ। ପୁଅ ପାଠ ପଢିଲେ ରୋଜଗାର କଲେ। ଆମ ପୋଷିବ।
ଆଜ୍ଞା ତ ଏଇ ଯୋଉ ଅସୁବିଧା। ହଉଛି ଆପଣର ଆପଣଙ୍କ ଘର ପାଖରେ ଜଣେ ପୁଅ ଝିଅଙ୍କୁ କଣ କରୁଛି ତାଙ୍କ ଭିତରେ ଭେଦଭାବ ସୃଷ୍ଟି କରୁଛି। ଆପଣ ତାଙ୍କୁ କଣ କହିକି ବୁଝେଇବେ।
ବୁଝିଯାଇ କି ଏବେ ସବୁ କ୍ଷେତ୍ରରେ ପୁଅ ମାନେ ପୁଅ ଯାହା ନ କରି ପାରୁଛନ୍ତି ଝିଅ ତାହା କରିକି ଦେଖୋଉଛନ୍ତି। ଆମେ ସମସ୍ତଙ୍କୁ ସମାନ ଦେଖିବା ପୁଅ ହଉ ଆଉ ଝୁଅ ହଉ। ପୁଅ ବି ପୁଅ ପିଲା ଯାହା କରୁ ଛନ୍ତି ଝିଅ ପିଲା ବି ସେଇ କାମ କରିପାରୁଛନ୍ତି। ତ ଆମେ କାହିଁକି ଭେଦଭାବ। ଜ୍ଞା।
ଆଜ୍ଞା ଆପଣ ଏଇଠି ଗୋଟେ କଥା କହିଲେ ମତେ ବହୁତ ଭଲ ଲାଗିଲା। ଯିଏ ପୁଅ ଝିଅ ପିଲା ସବୁ କାମ କରିପାରୁଛନ୍ତି ଠିକ୍। ଅଛି ଆପଣଙ୍କ କଥା ଉପରେ ଟିକେ ଆଲୋଚନା କରିବା। ଦେଖନ୍ତୁ ଆମ ଦେଶ ପ୍ରଥମ ନାଗରିକ କିଏ ରାଷ୍ଟ୍ରପତି। ତ ରାଷ୍ଟ୍ରପତି ଏବେ ଯୋଉ ରାଷ୍ଟ୍ରପତି ଅ ସେ କିଏ ଅଛନ୍ତି ଜଣେ ଝିଅ ହିଁ ଅଛନ୍ତି। ଆଜ୍ଞା ଗୋଟେ ଘୋଡା ଚଢିବ। ପାଇଁ ମାନେ ଯୋଉ ପୁଅ ପିଲାଙ୍କର ଦକ୍ଷତା ଦରକାରେ। ଝିଅ ପିଲାଙ୍କ ପାଖରେ ବି ସେମ୍ ଦକ୍ଷତା ଅଛି। ହଁ ଦେଖନ୍ତୁ ଆକାଶରେ ଉଡିବା ପାଇଁ ଆମର ଯୋଉ ଉଡା ଜାହାଜ ରହିଛି। ତାକୁ ବି ଗୋଟେ ଝିଅ ବିନା ଦ୍ଵନ୍ଦରେ ଚଲାଇ କରୁଛି। ଠିକ୍ ଅଛି ତ ଘାସ ବା ଚାଷ କାମ ଦେଖୁ ଦେବେ। ଆପଣ ଡେଲି ନିୟୁଜ୍ ପେପର ଆଉଟ୍ ହଉଛି। ଯେ କଣ ନା ମହିଳା ଚାଷୀ ମାନେ ଆଜି ଏତେ ବାଟ ଆଗକୁ ଯାଇ ପାରିଛନ୍ତି। ନିଜର ବୁଦ୍ଧି ବଳ- ତାପରେ କଣ କହୁଛନ୍ତି ଆମ ସରକାର ମହିଳା ମାନଙ୍କର ସଶକ୍ତି କରଣ ପାଇଁ କଣ କହୁଛ ଏସ୍, ଜି, ଗ୍ରୁପ୍ ମାଧ୍ୟମରେ ବା ସ୍ଵୟଂ ସ ଆଜ୍ଞା। ଲୋନ୍ ଦଉଚନ୍ତି ବିଭିନ୍ନ ପ୍ରକାର ଆର୍ଥିକ ସହାୟତା ଯୋଗ୍ ଯୋଗାଇ ଦଉଛନ୍ତି ଯାହା ଦ୍ଵାରା ଲୋକ ହଉଛନ୍ତି ନା ସେମାନେ ବହୁତ୍ ବିଶେଷ ଭାବରେ ଉପକୃ
ହଁ ସେମାନେ କିଛି କିଛି ଚାଷ ହେରିଆ କରୁଛନ୍ତି।
ଆଜ୍ଞା। ସେ ସବୁ ତକ ଘର ନଟ୍ ଚଳେଇ ପାରନ୍ତୁ ଘରକୁ- ହଜାର ଟଙ୍କା ତ ଦେଇକି ନିଜର ଆର୍ଥିକ
ହଁ କିଛି ତ ପୁରଣ କରିପାରୁଛନ୍ତି ହଁ।
ଯେତେବେଳେ ପାଠ ପଢୁଛି ଆମ ପୁରାଣରେ ବର୍ଣ୍ଣିତ ଅଛି- ଦୁହିତା ଦୁଇ କୁଳ କୁ ହିତା ଯେତେବେଳେ ଗୋଟେ ଝିଅ ପାଠ ପଢୁ଼ ସେ ସମାଜକୁୁ କଣ କରୁଛି ନା ଶିକ୍ଷିତ କରେଇ ପାରିବ କାହିଁକି- ନା ଗୋଟେ ପୁରୁଷ ପାଖରେ ସମୟ ନଥାଏ। ଯେ ସେ ତା ଛୁଆକୁ ପଢେଇବ ବୁଝି ପାରୁଛନ୍ତି ନା କି ତା ପାଖରେ ସେତିକି ଧୈର୍ଯ୍ୟ ନ ପାଞ୍ଚଟା ଛୁଆଙ୍କୁ ବସେଇକି ପଢେଇବ। ପାରିବ ଗୋଟେ ନାରୀ ପାଖରେ ସେ ସେତିକି ଧୈର୍ଯ୍ୟ ବା ସେତିକି ଶକ୍ତି ଥାଏ। ସେ କଣ କରିବ ନା ସବୁ କାମ ସାରିକିବି ଆଜ୍ଞା ପାଞ୍ଚ ଛଟା ପିଲାଙ୍କୁ ପଢେଇ ପାରିବ ବୁଝିପାରୁଚନ୍ତି ନା ତ ସେ ସେତେବେଳେ କଣ କରେ ନା ଟ୍ୟୁସନ୍ ହେଇକା କରେ ଏଠି ବିବାହ ପୂର୍ବରୁ ସେ ତା ବାପା ଙ୍କୁ ଆର୍ଥିକ ଭାବରେ କିଛି ସାହାଯ୍ୟ କରିଥାଏ ତେଣୁ ସେ ବାହା ହେଇଯାଏ। ତ ତା ସ୍ଵାମୀ କୁ ଆର୍ଥିକ ଭାବରେ କିଛି ଯୋଉ ଗୁଣ୍ଡୁଚି ଗୁଣ୍ଡୁଚି ମୂଷା ଭଳିଆ କିଛି ତ ସାହାଯ୍ୟ କରିପାରେ ତାଠାରୁ ସବୁଠାରୁ ବଡ଼ କଥ- କଥା ହଉଛି ଯଦି ଝିଅଟି ଦୁଇ ଅକ୍ଷର ପାଠ ପଢିଛି ବା ଉଚ୍ଚ ଶିକ୍ଷିତ ଅଛି। ସେ କଣ କରିବ ନା କାଲି ସକାଳେ ତାର ବି ଯ ଛୁଆ ହବ ସେ ତା ଛୁଆକୁ ଆଜ୍ଞା ସେ ତା ଛୁଆକୁ- କଣ କରିବା ନା ଉଚିତ ଶିକ୍ଷା ଦେଇ-
ଦେଇପାରିବ ହଁ।
ହଁ ତ ଆଉ ଉପରେ ଆପଣ କଣ କହିବେ ଝିଅ ଆଜିକା ଯୁଗରେ ଝିଅ ପାଠ ପଢିବା ଉଚିତ ନା ଉଚିତ ନୁହେଁ?
ପାଠ ପଢିବା ଉଚିତ୍।
ଆଜ୍ଞା।
ହୁଁ।
ତ ତଥାପି ଆପଣଙ୍କ ମତାମତ କଣ ରହିବ ଯେ କେମିତି କଲେ ଗୋଟେ ଝିଅ ପାଠ ପଢିପାରିବ?
ସେଇଟା ତ ବାପା ମାଙ୍କ ଉପରେ ନିର୍ଭର କରେ ନା। ଯଦି ଝିଅଟା
ଆଜ୍ଞା କୁହନ୍ତୁ।
କୁହ କୁହ କୁହ-
ହୁଁ ନାଇଁ ମୁଁ କହିବା କଥା ଗୋଟେ ଝିଅ ଝିଅର ଯଦି ଇଚ୍ଛା ଅଛି। ପାଠ ପଢିବା ଆମ ଦ୍ଵାରା ଯେତେ ସମ୍ଭବ ହୋଇଇପାରେ ଆମେ ତା ବାପାମାଆଙ୍କୁ ବୁଝେଇବା ନାଇଁ ଦେଖନ୍ତୁ ଆପଣ ଭେଦଭାବକୁ କରନ୍ତୁ ନାଇଁ କ
ହଁ ଗଭର୍ଣ୍ଣମେଣ୍ଟ ତ ଏବେ ସବୁ ସୁବିଧା ଦଉଛି ତ ଚାହିଁଲେ- ପଢେଇ ପାରିବ ଆ-